ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
କଣ କରୁଛନ୍ତି?
ମୁଁ ଏବେ ହେଇ ଘର ସବୁ ପୋଛା ମାରୁଥିଲି। ଏ ବର୍ଷା ହଉଛି ତ ଘର ସବୁ ଚାଲିବାରେ ମଇଳା କରିଦଉଛନ୍ତି।
ଉଁ ହୁଁ।
ଆପରେ ଏକେଲା। ସେଥିପାଇଁ ଆଉ ମଇଳା ହୋଉଛି ସଫା କରୁ ହଁ ହଁ।
ନାଇଁ ଆଉ ଘରେ ଘରେ କଣ କ ଘର ଘର କୋଉଠି?
ଘର ଢେଙ୍କାନାଳ ଆପଣଙ୍କର?
ମୋର ଢେଙ୍କାନାଲ୍ ତ ଆମ ଢେଙ୍କାନାଳ ଢେଙ୍କାନାଳ କୋଉ ଜାଗା?
ଢେଙ୍କାନାଳ ଏଇ ଭୁବନ ଜାଗା କି ଆପଣଙ୍କର?
ହୁଁ ଆପଣଙ୍କର ଢେଙ୍କାନାଲ ପୁଅନ୍।
ହୁଁ।
ଭୁନ୍ କୋଉ ଜାଗା?
ପୂର୍ଣିନ୍ଦା।
ଆଁ।
ପୁନିନ୍ଦା।
ଆ କୁନିଦା ଆମ ଗାଁ ରୁ।
ଆମର ଆପଣଙ୍କର ପଟଣା ନା?
ହୁଁ।
ହୁଁ।
ପୁଣା ସ୍କୁଲ କୋଉ ବ୍ୟାଚ୍?
ହା ଆମେ ଦି ହଜାର ଏଗାର।
ଆମ ଗାଁ ଆମ ଗାଁ ରୁ କିଏ ତମର କ୍ଲାସମେଟ ସବୁ?
ତମ ଗାଁ ପିଲା କେହି ନାହାନ୍ତି ହେମିତି ଏଇ ଟିକି ଝିଅ ଗୁଡା ଅଛନ୍ତି ଚାରି ପାଞ୍ଚଟା ପୁଅ ପିଲା ନାହାନ୍ତି କିଏ। ପୁଅ କିଏକିନା କାହ୍ନା ଆମ ସାଙ୍ଗ।
ଓହୋ। ହଁ ହଁ ହଁ ହଁ ହଁ ହଁ ହଁ କାନ୍ହା କୁ ଜଣିଚି।
ମୋ ସାଙ୍ଗ।
ଆଉ।
ମ୍ୟାରେଜ୍ କୁଠି କ କ କହିଲେ?
ଆପଣ କଉ ଗ୍ୟାସ୍ ର?
ମୋର ଦି ହଜାର ପାଞ୍ଚ।
ଓ ମୋ ହଜବେଣ୍ଡ ସାଙ୍ଗ ନା।
ହଁ, ତ ହଜବେଣ୍ଡ କି?
ଆ, ହଁ।
କଣ ଲଭ୍ ମ୍ୟାରେଜ୍?
କି ହଁ।
ଆଉ ବୋପା ବହି ଜଳିଲା ଆଉ। ହେ, ହେ ହେ, ବହି ଜଳିଲା ଆଉ।
ହୁଁ,
ଆଉ କୋଉଠି ବାହା ହେଇଚ କୁନ୍ଦରେ?
ଖାଲି ଲଭ୍ ମ୍ୟାରେଜ ରେ ଜାଳିବ ଆଉ କେଉଁଥିରେ ଜାଳିବନି?
ଲଭ୍ ମ୍ୟାରେଜ କଣ ବହିଟିକେ ଜଳେ ଟିକେ।
ଓହୋ, ମୁ ତାଙ୍କୁ ପଚାରିଲି
ଆଉ କଣ କୁହ?
ପଟଣା
ଏମିତି ଯୋଉ ନାଁରେ ଡାକୁଥିବେ ଯଦି ପଚାରିବି ସେ ସିନା କହିପାରିବେ। ମୁଁ ତ ସେ କହିଲେ ନା ମୁଁ ଜାଣିନି। ହୁଁ, ହଜବେଣ୍ଡ କୁ ପଚାରିଥିଲି ପ୍ରଦ୍ୟୁମ୍ନ ରାଉତ କିଏ ଜାଣିଛନ୍ତି କି ସେ କହିଲେ ନାଇଁ।
ହା, ମୁଁ ରହୁଚି ଝାରସୁଗୁଡ଼ା। ତୋ ହଜବେଣ୍ଟ କଣ କରୁଛି। କଣ କରୁଚି ହଜବେଣ୍ଟ ତମର?
ଝାରସୁଗୁଡାରେ ରଉଛନ୍ତି। ହ୍ୟାଲୋ।
ହ୍ୟାଲୋ ମୁଁ ରହୁଛି ଝାରସୁଗୁଡ଼ାରେ। ହ୍ୟାଲୋ। ତମର ନେଟୱାର୍କ ଇସୁ କି? ହ୍ୟାଲୋ।
ହ
ନେଟୱାର୍କ ଇସୁ। ହ୍ୟାଲୋ। ହ ନେଟାୱାର୍କ ଇସୁ ଆ କଣ, ବର୍ଷା ଜୋର ହଉଛି ବୋଧେ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।